ନମସ୍କାର ମ୍ୟାଡ଼ାମ।
କେମିତି ଅଛନ୍ତି? ହଁ ଭଲ ଅଛି କାଲି ଟିକେ ବର୍ଷା ହେଇଯାଇ ଛି ଆଜି ଭଲ ଲାଗୁଚି।
ହଁ।
ଆଉ ଆପଣଙ୍କ ଆଡେ ବର୍ଷା ହେଇଛି?
ହଁ କାଲି ସନ୍ଧ୍ୟାରେ ବର୍ଷା ହେଲା।
ତାହେଲେ ପ୍ରାୟ ଆଡକୁ ହେଇଛି ଆଉ।
ହଁ। ଏମିତି କେତେ ଦିନ ବର୍ଷା ହେଲେ ଟିକେ ଭଲ ଲାଗିବ।
ହୁଁ।
ଯୋଉ ଖରା ହଉଛି ନା
ତ ଆଠ ଦିନ ଧରିକି ଯୋଉ ଖରା ହେଇଥିଲା ବର୍ଷା ହେଲେ ଟିକେ ବାଗ ଲାଗିବ। ହଁ। ଥଣ୍ଡା ଲାଗିଲା ଟିକେ କି ଏସି ଲାଗିନି
ହଁ।
ସକାଳୁ ନହେଲେ ଆଠଟା ବେଳୁ ଏସି ଲାଗିଯାଏ।
ହଁ ସକାଳୁ ଆଠଟାରୁ ଏସିି ଲାଗିଯାଏ।
ହଁ ଯୋଉ ଖରା ହଉଛି। ଚି ବିନା ଏସିରେ ରହିପାରିବେ ଆଜି ହେ ଆଜି ଦହି ଆମ୍ବିଳ ଆଉ ଆଳୁ କୁ ପୋଟଳ ତରକାରୀ ଆଉ ଟିକେ ଭାଜି ଦେଇଛି ଝିଅ ପାଇଁ ଆଲୁ
ଦହି ଆମ୍ବୁଳ ଆଳୁ ପୋଟଳ ତରକାରୀ ଆଉ କଣ ଟେ ଭାଜି ଆଜ୍ଞା ଆଜ୍ଞା
ହଁ
କଣ କହିଲେ?
ଦହିଆମିଳ ଆଉ ଟିକେ ଆଳ ଆଉ ଆ ହଁ କୁହନ୍ତୁ। ଦହିଆ ଆମିଳ ମାନେ ଦେଖନ୍ତୁ ବହୁତ ଇଜି ମ୍ୟାଡ଼ ଆମିଳ ଯେମିତି ପାଣି ବସେଇଦବେ
ହଁ
ଜି ସରି ଫଳ ଦହି ପାଣି ବସେଇଦେବେ ଫୁଟିଗଲା ଗଲା ପରେ ହ ହଁ ପନିପରିବା ସବୁ ଲଗେଇଦେବ
ଆପଣ ଟିକେ ନେଟୱାର୍କ କୁ ଆସନ୍ତୁ ମ୍ୟାଡମ। ଆପଣ ଟିକେ ନେଟୱାର୍କ କୁ ଆସନ୍ତୁ।
ଯାଉଛି।
ନାଇଁ କଥା କଟୁଚି ମଝିରେ ମଝିରେ କଥା ଦବି ଯାଉଛି।
ଏବେ ଶୁଭିଲା? ଏବେ ଶୁବିଲା। ହ୍ୟାଲୋ ହଁ ତ ଯାହା ସବୁ ପନିପରିବା ଥିବା ପାଣି ଫୁଟିଗଲା ପରେ ହଳଦୀ ପାଣି ଫୁଟି ଗଲା ପରେ ଟିକେ କମ୍ ପାଣି ବସ ସେଇଥିରେ ପାଣି ଫୁଟିଗଲା ପରେ ଦେଇଦେବେ ଆଉ ସେଥିରେ ହଁ ଦେଇଦେବି ଟିକେ ଲୁଣ ଦେଇଦେବେ ସେ ଟାଇମ ରେ ଚାମଚେ ଲେଖା ଲୁଣ ଦେଇଦେବେ। ଆପଣ କେତେ କରୁଛନ୍ତି ସେ ସେମତି ଅନୁସାରେ ଲୁଣ ଦେବେ। ଦବାର ଅଛି ଆପଣଙ୍କୁ। ଆଉ ତାପରେ ଯେତେବେଳେ ପନିପରିବା ସିଝିଯିବ ସିଝି ଗଲା ପରେ କଣ କରିବେ? ଗୋଟେ ଗିନା ରେ ଦହି ନେବେ ଗିନାର ଅଧା ଯେତେ ଆପଣ ଦହି ଖଟା ଖାଇପାରିବେ। ସେତେ ଦହି ନେବେ ସେଥିରେ ଗୋଟେ ଚାମଚ ବେସନ ପକେଇଦେବେ।
ଓକେ ଦହିରେ ବେସନ ପକେଇକି ଘାଣ୍ଟି ଦବ।
ହଁ ଦହି ରେ ବେସନ ପକେଇଦେବେ ଆଉ ଟିକେ ଲଙ୍କା ଗୁଣ୍ଡ ଦେଇଦେବେ। ସେଥିରେ ଆଉ ଦି ଚାମଚ ଲୁଣ ଦେଇଦେବେ। ଯଦି କମ୍ ଆମ୍ବିଳ ରାନ୍ଧୁଥିବେ ତାହାଲେ ଗୋଟେ ଚାମଚ ପକେଇଲେ ବି ଚଳିବ। ଆଉ ହଁ ଦହିକୁ ଫେଣ୍ଟି ଦେବେ। ଫେଣ୍ଟି ସାରିଲା ପରେ ସେ ଯେ ଫୁଟି ଯାଇଥିବ ପନିପରିବା ତା ଉପରେ ଢାଳି ଦେବେ। ଆଉ ସେ ଯୋଉ ଗିନା ରେ ଆପଣ ଘାଣ୍ଟି ଥିବେ ନା ସେ ଗିନାରେ ଆଉ ଦି ଗି ଦି ଗିନା ପାଣି ଦେଇ ଦେବେ। ସେଟା ଫୁଟି ଫୁଟି ଯେତେବେଳେ ଆମ୍ୱିଲ ଟିକେ ଅ ପାଣିଆ ହେବନି କି ବହଳିଆ ହବନି ଠିକ ମିକ୍ସ ହବ। ହୁଁ ଆଣ୍ଟି ଠିକ୍ ଅଛି। ମିଡିୟମ ହେବ। ତାପରେ ଫୁଟି ଫୁୁଟି ଫୁଟି ତା ପରେ ମିଡିୟମ ସାଇଜକୁ ପଲେଇ ଆସିବ ତାରେ କାଢି ଚୁଲିରୁୁ ତାପରେ ରସୁଣ ଅ ପଞ୍ଚଫୁଟଣ ଆଉ ସୁଖାଲଙ୍କା ଦେଇକି ଇ ଉ ତାକୁ ଫୁଟଣ ଦେଇଦେବେ।
ହୁ।
ଆଉ ଭୃଷଙ୍ଗ ପତ୍ର ତମେନ୍। ଏଇ ଆମ୍ବିଳ ପାଇଁ ମୁ ସା୍ ଆପଣଙ୍କ ଆମ୍ବିଳ ବହୁତ ଟେଷ୍ଟ ଆସିବ। ତାପରେ ଭାତ ସାଙ୍ଗେ ଖାଇବେ ବହୁତ ଟେଷ୍ଟ ଲାଗିବ।
ଓକେ।
ଦହି ଆମ୍ବିଳ ବହୁତ ମତେ ବହୁତ ଵହୁତ ବହୁତ ପ୍ରିୟ।
ଖାଇ ନାହିଁ ଆଉ ଏଇପ୍
ଛା ଆଉ ଘର କରିବେ ମୁଁ ଆପଣଙ୍କୁ ଆ ଖାଇନି ଖାଇନାହାନ୍ତି। ଠିକ ଅଛି। ଆପଣ ଆମ ଘରକୁ ଆସିଲେ ମୁ ଆପଣଙ୍କ ପାଇଁ ଦହି ଆମ୍ବିଳ ବନେଇବି ଆଛା।
ପୋଟଳ ଆପଣ ଯୋଉ କହିଲେ ଦ ଯୋଉ ଆଳୁ ପୋଟଳ ଟା ଯୋଉ କରୁଛନ୍ତି ସେଇଟା ଆପଣ ଅଦା ରସୁଣ ବଟା ନା ସୋରିଷ ମସଲା।
ହଁ ଜିରା ପାଉଡର ଧନିଆ ପାଉଡର ହଁ ଏଇ ସବୁ ଦେଇକି୍
ହଁ ମୁଁ ସ ନର୍ମାଲି ଆଳୁ ପୋଟଳ ତେଲ କରେ ନା। ପୋଟଳ ଟାକୁ ଆଗ ଭାଜିକି ବାହାର କରିଦିଏ। ଠିକ ଅଛି ତାପରେ ଆଳୁକୁ ଭାଜିକି ବାହାର କରିଦେଲି ଆ ଅଳ୍ପ ଅଦା ଟିକେ ଅଧିକ ରସୁଣ ଟିକେ ଜିରା ଗ୍ରାଇଣ୍ଡିଂ କରିଦିଏ ସେ ଗୋ୍ ତ ବଟା ହେଇଗଲା। ତାପରେ ନଡିଆ ଆଉ ପାଞ୍ଚ୍ ଆଠ ଟା କାଜୁ ଟୀ ରଖିଥାଏ ସିଏ ଗୋଟେ ବଟା ହେଇଗଲା ତ ଇଏ ଆମର ପିଆଜ ଦେଇକି ଅଦା ରସୁଣ ବଟା କୁ କଷା ହେଲା ତା ଦେହରେ ଆଳୁ ପୋଟଳ ତ ସିଝି ଯାଇ ମାନେ ଭଯ୍ ସିଝି ଯାଇଥିବ ତାକୁ ଦେଇକି ଅଵ୍ ବିଲାତି ପ୍ୟୁରି ଟମାଟୋ ପ୍ୟୁରି। ଦେଇକି କଷିବ ତାକୁ୍ କୁ ମିଶେ କସିବ। ଆଉ ଯୋଉ ଏଇ ଯୋଉ ନଡିଆ ଆଉ କାଜୁ ବଟାଟା ହବାର ପନ୍ଦର ମିନିଟ୍ କି ପୂର୍ବରୁ ପକେଇଦବା। ଟିକେ ଭଲକି କଷିଦବ ସେ ତା ତେଲ ଛାଡ଼ିଲାଷ୍ଟାଟ। କଲା ତାପରେ ତାକୁ ଧନିଆ ପତ୍ର ପକେଇକି ବାହାର କରିଦବ ଆଉ ଆମର ମୁଁ ସେଇଟା ବେଶୀ କରେ। ଆଳୁ ଯୋଉ ଆଳୁ ପୋଟଳ କୁରୁମା।
ହଁ ଆଳୁ ପୋଟଳ କୁରୁମା ମୁଁ ବି କରେ ଦେନ କିନ୍ତୁ ମୁଁ ଟିକେ ଅଲଗା ଟିକେ ଅଲଗା କରେ। ଆଳୁ ପୋଟଳ କୁରୁମାଟା ସେ ସେମ୍ ପ୍ରୋସିଜର ଖାଲି କଣ କରେ ଯେମିତି ଯେତେବେଳେ ଆପଣ ମସଲା କଷୁଥିବେ ସେ ମସଲା କସିଲା ଟାଇମ ରେ କାନ ମୁଁ କଣ କରେ ଟମାଟୋ ରେ ଅ କାଜୁ ଦେଇଦିଏ। ଅ ତାପରେ ପୁସ୍ତକ ପୁସ୍ତକ ଟିକେ ସରି ମଗଜ ମଗଜ ମଗଜ ହଁ ମଗଜ ଟିକେ ଦେଇଦିଏ ଜଷ୍ଟ ଟିକେ ପୁସ୍ତକ ଦେଇଦେବେ ଆଉ ସେଟା ଗ୍ରାଇଣ୍ଡିଙ୍ଗ କରିଦିଏ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ଅ ତାପରେ ଯଉ ମସଲା କଷୁଥିବି ସେ ଟାଇମ ରେ କି ଦେଇଦିଏ ଆଉ ଓ ଟିକେ ମେଥି ଗୁଣ୍ଡ କଣ କହନ୍ତି ନା ସେ କସ୍ତୁରୀ ମେଥି କସ୍ତୁରୀ ମେ-ମେଥିକୁ ଟିକେ ଚିପୁଡି ଦେଇଦିଏ। ହଁ ରୋଷ୍ଟେଡ଼ କ କରି ଦେଇଦିଏ। ତାପରେ ଟିକେ ଢା ଆଉ ଟିକେ ମିଟ୍ ମସଲା ଦେଇଦିଏ ତା ଉପରେ ଆଉ ସବୁ କଷିଦିଏ ଢାପି ଢାପି ଟିକେ କଷି ହେଇଯିବେ ଟିକେ ଭଲ କଷେଇକିରି ଯେତେବେଳେ ତେଲ ବାହାରିବ ସେ ଟାଇମରେ ଅ ପରିବା ପୋଟଳ ଆଲୁ ଦେଇଦିଏ ଆଉ ଗୁଟ୍ ଗୁଟେ ଇଲାଚି କୁ ଚୁରି କି ଦେଇଦିଏ ସିନା ତାପରେ ଟିକେ ପାଣି ଦେଇକି ଟିକେ ଜଷ୍ଟ ଫୁଟିଗଲା ପରେ। ବହଳିଆ ହେଇଯାଇଥିବ ତାପରେ ହେଇଗଲା ସେମିତି ପୋଟଳକର୍ମା କରେ। ଆଉ ଆଜି ନର୍ମାଲି ଖାଲି ଆଳୁ ପୁଟଲ ତରକାରୀ କରିଚି ସାଧା ମସଲା ଦେଇକିରି।
ମୁଁ ଟିକେ ଗୁଣ୍ଡ ମସଲା କୁ ଏଇ ଯୋଉ ମିଟ ମସଲା ଚିକେନ ମସଲା ତାକୁ ଟିକେ ମୁଁ ଆଭୋଏଡ଼ କରେ ମୁଁ ଏଗୁଟା ଦିଏନି ବେଶୀ ହଁ ଦିଏନି ମୁଁ ଘରେ ଟିକେ ମସଲା ତିଆରି କରେ। ଧ ଗୋଟା ଧନିଆ କିଣି ଆଣେ ତେଜପତ୍ର ଏସବୁ ମିଶ ସେଇ କି ନା ଘରେ ମନାଏ ମୁଁ ତ ମୁଁ ଟିକେ ଏଇ ଯୋଉ ହଁ ଗରମ ମସଲା ଘରେ ବନାଏଁ ଇଏ କୋ ଦିଏନି ମାନେ ଅଦା ବଟା ଉପରେ ଡିପେଣ୍ଡେଣ୍ଟ ହୁଏ ଆଉ ବେଶୀ ମୁଁ ମିଟ୍ ମସଲା ବିରିୟାନୀ ମସଲା କି ଚିକେନ ମସଲା ଫିସ୍ ମସଲା ବାହାର ମସଲା ମୁଁ ଦିଏନି କାଶ୍ମୀରୀ ଚିଲି ପାଉଡର ଟା ଟିକେ ଆଣେ କାରଣ ରଙ୍ଗ ଟିକେ କରିବା ପାଇଁ ଆଇଁଷ ଜିନିଷ ଟିକେ ରଙ୍ଗ ନ ହେଲେ ଲୋକ ଖାଇବେନି ଖାଲି ହଁ ନହେଲେ ସାଧାରେ ମୋର ସେମତି କଷି କଷିକି ଯେତିକି ରଙ୍ଗ ବାହାରିଲା ବାହାରିଲା ସେତିକି ଖାଅ ମୁଁ ରଙ୍ଗକୁ ଏଇ କରେନି ଆଉ ମିଟ୍ ମସଲା ଚିକେନ ମସଲା ମୋ ଘରେ ଆପଣ ପାଇବେନି
ଆଛା ହଁ ମୁଁ ବି ପ୍ରାୟ କରେ ମ୍ୟାମ କିନ୍ତୁ ମତେ ଟିକେ ମିଟ୍ ମସଲା ଭଲ ଲାଗେ
ବାସ୍ନା ଟା ହୁଏ ତାର ଭଲ ମୁଁ କଣ ମନେ ଭଲ ଲାଗେ ଆଉ ସେ ଯୋଉ ମଝିରେ ବାହାରିଥିଲା ନା ତାରେ ସବୁ କାଠ ଗୁଣ୍ଡ ମିଶୁଛି ବୋଲି ତ ମୁଁ ସେବେଠୁ ବନ୍ଦ କରିଦେଲି ସବୁ ପଢିକି ହଁ ମ ଗୁଣ୍ଡ ମାନଙ୍କରେ
ଆଛା ନାଇଁ ମ୍ୟାଡ଼ ବ୍ରାଣ୍ଡେଡ କମ୍ପାନୀର ୟୁଜ୍ କଲୁ
ନାଇଁ ନାଇଁ ବ୍ରାଣ୍ଡେଡ କମ୍ପାନୀ ହିଁ ବାହାରି ଥିଲା ସେ ସେଇଠୁ ପାଇଁ କି ହି ମୁଁ କହିଲି ଭାଇ ଜଣା ନାହିଁ ଆମର କଣ ବ୍ରାଣ୍ଡେଡ ଜିନିଷ କଣ ବ୍ରାଣ୍ଡେଡ ଜାଗାରେ ଆସୁଛି କି ଅଲଗା ସପ୍ଲାଏ ର ବି ଦଉଛନ୍ତି ନା ସେଇ ଇଏ କରିକି ଆ କେତେ ପ୍ରକାର କେତେ ଜିନିଷ ହଉଛି କାହିଁ ସେଥିରେ ପଶିବ ଆମର ଘରେ ତିଆରି କରିଦିଅ ସବୁଠୁ ଭଲ ଆଉ ମସଲା ବି ଟିକେ କମ ୟୁଜ୍ କରେ କାରଣ ମସଲା ଟିକେ ଅଧିକ ୟୁଜ୍ କଲେ ତମ ତେଲ ବି ଟିକେ ଅଧିକ ପଡିବାକୁ ପଡିବ
ହଁ କମ ହେଇଯିବ ହଁ ମୁଁ ବି ଟିକେ ବାଲାନ୍ସ କରିକି କରିବି ଆଜି ଯଦି ମସ୍ ତରକାରୀ କ କାଲି ସାଧା ଭଜା କରିବି ପରଦିନ ବେସର ତରକାରୀ କରିବି ଏମିତି ବାଲାନ୍ସ ହେଇ ଚାଲେ ହଁ କୁହନ୍ତୁ ହ
କର ଯାହା କର ଯଦି ତମେ କୋ କୋଡିଏ ଚାଳିଶ ହଜାର ଟଙ୍କା ଆଣୁ ଥୁବ ଦେହ ପିଛା ଯଦି କୋଡିଏ ହଜାର ଟଙ୍କା ଖର୍ଚ କରୁଥିବ ତା ଲାଭ କଣ ସେ ପଇସାରେ ତ ମେନ୍ ହେଲା ହେଲଥ ଇଜ ୱେଲଥ। ଭଲ ଖାଅ ନିଜେ ରାନ୍ଧିକି ଖାଅ ସେ ସିଝା ଖାଅ କିନ୍ତୁ ଭଲ ଖାଅ ଭଲ ତେଲ ୟୁଜ କର ଟିକେ ତେଲ ୟୁଜ୍ କର ପ୍ରପର ଖାଅ ପ୍ରପର ଦେହଟାକୁ ଠିକ ରଖ ବାକି ଯେତିକି ତମେ ଇନକମ କରୁଛ ତମ ଇନକମ ତମ ଖୁସିରେ ତମେ ଖର୍ଚ୍ଚ କର।
ହଁ ହଁ ଶୁଣୁଛି ହଁ ଠିକ ଭାବନ୍ତି ମ୍ୟାମ୍ ଆମେ ଯଦ୍ ଆଉ ବାହାର ଖାନା ଏତେ ମାତ୍ରାରେ ମତେ ଏତେ ପସନ୍ଦ ଆସେନି ମ୍ୟାମ୍ ଆଗ ଲାଗୁଥିଲା ହଁ ହୋଟେଲ ର ଖାନା ମତେ ଲାଗେ ଇ ତର ତ ବେଶି ବେଟର ତିଆରି କରିପାରିବି ଏମିତି ଲାଗେ ଆଉ ମତେ
ଆପଣ ବେଟରେ ବି ତିଆରି କରିପାରିବେ। ଆପଣ ହାଇଜେନିକରେ ବି ତିଆରି କରିପାରିବେ ଆପଣ ଦେଖନ୍ତୁ ଗୁପଚୁପ୍ ଆମେ ଖାଉ ଚୁ ଧନିଆ ପତ୍ର ପୁରା ବାହାର କରିଦଉଛନ୍ତି ଚେର କାଟିକି ଫୋପାଡି ଦେଲେ କୁଞ୍ଚ୍ କୁଞ୍ଚ୍ ଖୁ କାଟିକି ତା ଦେହରେ ପକେଇଦେଲେ ସେ ଧୁଆ ହେଲା ତା ଭିତରେ ଯଦି ପତଳା ଜିଆ ରହିଯା
ହୁଁ ତାପରେ ଯୋଉ ଚଟକୁଛନ୍ତି ଯୋଉ ହଁ ସେମାନେ ହାତ ତ ବି ସଫା କରୁନାହାନ୍ତି ସେମିତି ଚଟ୍
ହଁ ବହୁତ ଜିନିଷ ଅଛି। ବହୁତ ଲୋକ ହାତ ସଫା ସଫେଇ ବି କରୁନାହାନ୍ତି ଆଉ ଯୋଉ ସଫା ଯୋଉ କପଡା କରୁଥିବେ ସେ କପଡ଼ା ଦେଖିଲେ ତମର ଗୁପଚୁପ୍ ଖାଇବା ଭୁଲିଯିବ।
ବୁଲି ଯିବ ହଁ ସତ କଥା। ଆଉ ସେଉ ଯୋଉ ପାଣି ପାଣି ବି ହଁ ହଁ ଏମିତି କେତେବେଳେ ବୁଲିଯିବା ସମୟରେ କେତେବେଳେ ଇଚ୍ଛା ହେଲେ କେବେ କେମତି
ହୁଁ ହୁଁ ହୁଁ
ନର୍ମାଲ ଚାଲିଛି ହଁ- ହଉ ଆଉ ଆଜି କଣ ଟିଫିନ କଣ କରିଥିଲେ?
ଟିଫିନ ମୁଁ ଗ ଆଜି ଯେହେତୁ ଗୁରୁବାର ବିନା ପିଆଜ ରଶୁଣ ହଁ ତ ଇଟିଲି ଆଉ ଘୁଗୁନି କରିଥିଲି। ଆ ତେଜପତ୍ର ଜିରା ଗୁଣ୍ଡ ଦେଇ ଟିକ ଗୁଗୁନି କରିଥିଲି ତାପରେ ଲଞ୍ଚ ବି କରିସାଇଲିଣି ଖେଚୁଡି କରିଛି ଶାଗ କୋଶଳା ଶାଗ ନଡିଆ ପକେଇକି ଭାଜିଛି ଡାଲମା କରିଛି କୁନ୍ଦୁରି ଆଳୁ ଭଜା କରିଛି ଆଉ।
ହଁ ହେଲା ଭଲ ବଢିଆ ତ ମ୍ୟାମ୍।
ଖେଚୁଡି ଟିକେ ମିଠା ଖେଚୁଡି ଆଉ ସେ ଝିଅକୁ ଟିକେ ଭଲ ଲାଗେ ତ ମିଠା ଖେଚୁଡି ମିଠା ଟିକେ କର ଛି ଆଉ
ହଁ କଉ ଠିକ୍ ଅଛି ମ୍ୟାମ୍ ଆପଣଙ୍କ ସେ କଥା ହେଇକି ଭଲ ଲାଗିଲା ନୂଆ ଜିନିଷ ବି ଶିଖିଲି। ହଉ ଠିକ୍ ଅଛି ମ୍ୟାଡ଼ମ୍ ହଁ।